ହଁ ମ୍ୟାଡ଼ାମ ନମସ୍କାର।
ନମସ୍କାର କଣ କରୁଛନ୍ତି। ମୁଁ ଏ ବସିଥିଲି ଆପଣ କଣ କରୁଛନ୍ତି।
ଏଇଠି ଗଡୁଛି ଆଉ ଖାଇସାରିଲାଣି।
ହଁ ମୁଁ ଖାଇ ସାରିଲିଣି ଆପଣ ଖାଇସାରିଲେଣି।
ନାଇଁ ମୁଁ ଆଜି ଖାଇନି ଖାଇବି ଆଉ ଟିକେ ଗଲେ ଆଉ। ଆଜି ଟିକେ ଲେଟ୍ ହେଇଗଲା ଦେହ ଟା ଭଲ ଲାଗୁନି ଗ୍ୟାସ୍ ଟା ହେଇଯାଇଛି ସେଥିପାଇଁ ଭଲ ଲାଗୁନି ଟିକେ ଗଡୁଛି ଆଉ ଟିକେ ହେଲେ ଖାଇବି ଆଉ ଆଉ। କଣ ରୋଷେଇ ଆଜି ଆପଣ କହିଲେ ମୁଁ ବି କହିଲି ଆମର ଆଜି ଭାତ। ଆଉ। କାବୁଲି ବୋଟ ଆଳୁ ତରକାରୀ ଜହ୍ନି ଭଜା ଡାଲମା।
ସେ କାବୁଲ। ଗୋଟା ଯୋଉ ବ୍ଲାକ।
ହଁ ସୋଲ ସୋଲା ବୋଟ ନାଇଁ ନାଇଁ। ଯୋଉଟା ହ୍ଵାଇଟ କଲର ଆସେ ଧଳା କଲର।
ଆ ବଡ ବଡ ଯୋଉଟା ସେଇଟା କହୁଛନ୍ତି ଯୋଉଟା ଛୋଲେ ହୁଏ।
ଛୋଲେ ବଟରେ। କହୁ କରୁଛନ୍ତି।
ହଁ ହଁ
ପୁରୀ ସହିତ ଯୋଉ ତରକାରୀ ଟା ହଉନି କି ନାଇଁ ନାଇଁ ନାଇଁ ସେଇଟା ତ ଗୋଟେ ଛୋଟ କାବୁଲି ବୁଟେ ତୋଟା ଏଇଟାକୁ ବି ଗୋଜି ବଟ ବି କହୁଛନ୍ତି କେତ ଜଣ ଚଣା ବି କହୁଛନ୍ତି
ହଁ ସେଇଟା ଚନା ବି
ହଁ ଚଣା କୁହ ଯେ ପୁଣି ଗୋଜି ବଟ ବି କୁହାଯାଏ
ହଁ ସେ ବୁଝ ଫଟ ମୁଁ ଜାଣିନି ଶୁଣିଲି ନୂଆ ଜିନିଷ ଟେ ଆଉ
କେଟ ଯାଇଥିଲି ତ ମାନେ ମୁଁ ବି ଆଣିବାର ଥିଲା ସେଇ ଖଳା ବୁଟ ତ ସେଇଟାକୁ ସିଝେଇକି ଖାଇଲେ ଭଲ ନା ଉ ମାନେ କଣ କହିଲେ ପୁରା ଖୋଲା ଝାଡା ହବ ତାପରେ ମାନେ ଖାଇଲେ ସେଇଟା କଣ କହିଲେ ଦେହ ଝଡେଇ ଦବ ସେଇଟା ବେଶୀ ମୋଟା କରିବନି ସେଟା ସାଲୋଟ ରେ ପକେଇକି ଖାଆନ୍ତି ନା ତ ଆମର ବି ଆମେ ପ୍ରାୟ ବି ସେଇଟା ଖାଉ ମାନେ ପଣ୍ଡ କେିତି କହେ ତାକୁ ବତୁରଇକି ଖାଅ କିମ୍ବା ସିଝେଇକି ଖାଅ ସେଥିରେ କାକୁଡି ଆଉ ଗାଜର ଆଉ କଣ କହିଲେ ଟମାଟୋ ଆଉ ସବୁ ମାନେ ହେଲଦି ହଁ ଗଜାମୁଗ ଏମିତି ସବୁ ପ କେଇକି ତାକୁ ଟିକେ ହାଲକା ଟିକେ ଲୁଣ ଛିଞ୍ଚା ହବ ହାଲକା ଲୁଣ ଛିଞ୍ଚିକି ତାକୁ ସକାଳୁ ବି ଖାଇଲେ କିଛି ଅସୁବିଧା ନାହିଁ ମୁଁ ବି ପ୍ରାୟ ସେଇଗୁଡା ଖାଏ
ଦେହ ପାଇଁ ସେଇଟା ବୋହୁତ ଭଲ।
ମାନେ ଦେହ ପାଇଁଲେ କଣ ଆ ଆମ ମାନେ ଦେହଟା ଆଉ। ମାନେ ଆଜିକାଲି ଯହା ବି ଖାଇଲେ ଦେହ ମୋଟା ହେଇଯାଉଚି ନା ଜଣ ଜଣଙ୍କର ହୋଉନି ଦେହ ଲାଗୁନି କିନ୍ତୁ ପ୍ରାୟ ସମସ୍ତେ ଯାହା ଟିକେ ଖାଇଲେ ଆଜିକାଲି ସବୁ ଜିନିଷ ଭେଜିଆ ଜିନିଷ ନା ସବୁ ହଁ। ସାଙ୍ଗେ ସାଙ୍ଗେ ବି ମୋ ଟା ହେଇଯାଉଚି ମଣିଷ ଆଉ ସେଥିପାଇଁକା ମୁଁ ସକାଳୁ ସେଇଟାକୁ ନିହାତି ସେଇଟାକୁ ଖାଏ ମୋ ମାମା ବି ଦିଅନ୍ତି ଆମକୁ ସବୁବେଳେ ସକାଳୁ ଆଗ ସେଇଟା ଖାଇବାକୁ ଦେବେ ନହେନେ ଯଦି ବି ବୋଟ ସେଇ ମାନେ କାବୁଲି ବୋ ଛୋଟ ଯୋଉ ଗୋଜି ବୋଟ କହୁଚେ ସେଇଗୁଡାକ ଯଦି ନଥିବ ତାହେଲେ ଆମେ ଅନ୍ୟ କିଛି ବି ଖାଉ ମୁଁ ବି ସେଦିନଠୁ ମୁଁ ମାନେ ମାଗିବାକୁ ଯାଇଥିଲି ସେଇଟା ସିଏ ବି ମାଗିଲେ ସେଇଟା ସିଏ ମୁଁ ଜାଣିଥିଲି ସେଇଟା ଛୋଟ କାବୁଲି ବୋଟ ମାନେ କଳା କାବୁଲି ମାନେ ଛୋଟର ତାପରେ ସିଏ ମାଗିଲେ କୁଜି ବୁଟ ତାପରେ ମୁଁ ବି ଟିକେ ମୁଁ ସେ ମାଗିଲେ ଯେତେବେଳେ ସେ ଦେଲେ ବି ତାପରେ ତାକୁ ଆଉ ଥରେ ଯେତେବେଳେ ପଚାରିଲି ମୁଁ କହିଲି ତାକୁ ଖାଲି ଗୋଜି ବୁଟକୁ କାବୁଲି ବୁଟ କୁହାଯାଏ ନା ନାଇଁ କଳା ଚଣା କୁହାଯାଏ।
ହଁ ସେଇଟା ସମସ୍ତେ ଅଲଗା ଅଲଗା ପ୍ର
ହଁ ମୁଁ ବି ସେଦିନଠୁ ଜାଣିଗଲି ହଁ ମୁଁ ବି ଜାଣିଗଲେ ଏଦିନ ମୁଁ କହିଲି ନାୟା କୁ ଦି ତିନି ପ୍ରକାର ନାଁ ଅଛି ଆର ଦି ତିନି ପ୍ରକାର କହୁଛନ୍ତି।
ରଜରେ ଦୋଳି। ଖେଳିିଲେ ନା ଖେଳି ନାହାନ୍ତି?
ହଁ ରଜରେ ଖେଳିଲି ମାନେ ରଜରେ ଆମେ ଯୋଉ ଏରିଆରେ ଅଛୁ ସେଟା ତ ସହରାଞ୍ଚଳ ସେମିତି କିଛି ସୁବିଧା ନାହିଁ ତ ଆମ ମାମୁଁ ଘର ଗାଁ କୁ ଯାଇଥିଲୁ ତ ସେଠି ମାନେ ରଜ ସେଲିବ୍ରେଟ ବୋହୁତ ବଢିଆ ହୁଏ।
ସହରରେ ବି ତ ଏବେ ସବୁ ରଜମୌଜ
ଅ ସେଟା ହୋଉଚି ମାନେ ଗାଁ ଏପଟେ ମାନେ ଆପଣ ବୁଝିପାରିବେନି ଗାଁ ପଟେ ମାନେ ଯୋଉ ଗଛ ବଡ଼ ବଡ଼ ଗଛ ନଥାଏ।
ହଁ ସେଠି ଆମ ଗାଁରେ ବି ସେମିତି ହଁ।
ମାନେ ଗାଁ ଏରିଆରେ ପୁରା ପଟା ଦୋଳି ଲାଗିଥାଏ। ଯୋଉ ପଟା ଦୋଳି କଣ କହିଲେ ବସି ଯୋଉ ଠିଆ ହେଇକି ଖେଳିବେ ବସିକି ଖେଳିବେ।
ବୋହୁତ ଡୋଳି ଲାଗେ ଆମ ପଟେ ଆମର ଯୋଉ ଗାଁ ପଟେ ଆମେ ଝିଅ ପିଲା ସବୁ ମିଶିକି ଆମେ ନି ଯେ ଲଗାଉ। ଅ ମାନେ ପଟା ଦୋଳି ଆଉ ରସିି ଦୋଳି ବି ଆଉ ଫୁଲ ଫୁଲରେ ବି ସଜାଉ। କିନ୍ତୁ ଏଇ ଯୋଉ ସହରରେ ଯେମି ଏ ସବୁ ରଜ ମଉଜ ଏ ସବୁ ଜିନିଷ ଯୋଉ ପଡୁଚି। ଭାବିଲୁ ଯେ ଆପଣଙ୍କ ଆଡେ ସେମିତି ହିଁ ପଡୁଥିବ।
ନାଇଁ ଆମ ଆଡେ ବି ପଡୁଚି ଆମ ଆଡେ ମହୋତ୍ସବ ହୋଉଚି ମାନେ ସହରାଞ୍ଚଳ ନା ଏମିତି ପାର୍କ ରେ ତ ବହୁତ ଗହଳି ଲୋକ ଆମର ବି ପାର୍କ ଆମେ ଯାଉ ଗହଳି ପ୍ରବଳ ତାପରେ ମହୋତ୍ସବ ବି ହୋଉଚି ଆମର ପ୍ରତ୍ୟେକ ଜାଗାରେ ମହୋତ୍ସ ବ ମାନେ ତମେ ଏଇଠୁ ଅ ମାନେ ଏଇଠୁ ଦଶ ପାଦ ଯାଇିଥିବ ଗୋଟେ ମହୋତ୍ସବ ହୋଉଚି, ଆଉ ମାନେ ତମର ଟୋଟାଲ ଆମର ଏଇଠୁ ଯେତିକାକ ମାନେ ଏଇ ପାଖାପାଖି ଗାଁ ତ ନୁହଁ ଏଇଟା ସହରଅଞ୍ଚଳ ନା ତ ଏଇ ପାଖାପାଖି ଯେତିକଆକ ସବୁ ଅଛି ସବୁଠି ହୋଉଚି ମହୋତ୍ସବ ସବୁ ଗାଁ ର ପ୍ରତ୍ୟେକ ଜାଗାରେ ମହୋତ୍ସବ। ଆଉ ମାନେ ଏଠି ହଁ ହଁ ସହର ଟା ସହର ଭଳିଆ ତ ଆମେ ତ ମାନେ ଗାଁ ର ମଜା ନେଇ ପାରୁନୁ ତ ଯେମି ଯେତେବେଳେ ଯାହା ପୁଣ୍ୟ ପର୍ବ ହଉଛି ଗାଁକୁୁ ଯାଇକି ହିଁ ସେଲିବ୍ରେଟ କରୁଛୁ। ନ ନାଇଁ ଏଠି ରହିକି ଯାହା କରୁଛୁ ପୁଣି ରଜ ଟା ତିନି ଦିନି ଆମର ତ ଗାଁ ରେ ଗୋଟେ ଦି ଦିନ ଆମେ ସେଠି ସେଲିବ୍ରେଟ କଲେ ଆଉ ଏଠି ଗୋଟେ ଦି ଦିନ ସେଲିବ୍ରେଟ କରୁଛୁ। ତ ଏମିତି ତି ଯାଇଥିଲୁ ମାନେ ଆମ ଅଜାଘର ଗାଁ ରେ କଣ କହିଲେ ମାନେ ପାଖରେ ଗୋଟେ ପାହାଡ ଅଛି ବଡ ପାହାଡଟେ ତ ସେ ପାହାଡରେ ଏବେ ନୁହଁ ବହୁତ ବର୍ଷ ତଳୁ ସେ ଗୋଟେ ମାନେ କଣ କହିଲ ରାମଚଣ୍ଡୀ ଠାକୁର ସିଏ ସେଇଠୁ ଫୁଟିଥିଲେ ରଜରେ ମାନେ ପଥରରୁୁ ଠାକୁର ମା ଫୁ ଲେ ସେଥିପାଇଁ ରଜ ଦିନ ହିଁ ତାଙ୍କର ପୂଜା ହୁଏ ଭଲ ମାନେ ତାଙ୍କର ସେଇଠି ମହୋତ୍ସବ ହୁଏ।
ପୂଜା ପଡୁଥିବ ତାହେଲେ ସେଠି ଆଉ ହଁ ମୁଁ କହିଲି ପୂଜା ହଉଥିବ
ହଁ ନାଇଁ ପୂଜା ସବୁଦିନ ହୁଏ ହଁ କିନ୍ତୁ ସିଏ ରଜ ରଜରେ ତାଙ୍କର ଜନ୍ମଦିନ ହେଲା ରଜରେ ତ ସେଠି କଣ ହେଲା କହିଲେ ଆମର ରଜରେ ସେଠି କେବଳ ଗୁମ୍ଫାର ବାଟ ଖୋଲେ ମାନେ ଠାକୁର ଯୋଉଠି ଅଛନ୍ତି ପୁରା ମାନେ ତା ଉପରେ ଗୋଟେ ମାନେ ଗୋଟେ ବିରାଟ ବଡ ପାହାଡଟେ ପୁରା ଉ ପୁରା ନଈକି ଅଛି ତ ସେଇ ଯେତେବେଳେ ବ୍ରାହ୍ମଣ ପୂଜା କରିବାକୁ ଯାଆନ୍ତି ବ୍ରାହ୍ମଣ ପୁରା ବସି ବସି ଏମିତି ଠାକୁରଙ୍କ ପାଖରେ ପୂଜା କରିବାକୁ ଯାଆନ୍ତି। ମାନେ ଆସ
ଆପଣଙ୍କର ସେଠି ପାହାଡ ଅଛି ନା କଣ ସେପଡ଼ରେ
ମାନେ ଗୋଟେ ପାହା ପାହାଡରେ ମହୋତ୍ସବଟା ହୁଏ। ଆମ ଅଜାହାର ଗାଁ ର ପାଟ ହଁ ଅଜାହାର ଗାଁ ର ପାଖରେ ଗୋଟେ ପାହାଡ ଅଛି ପାଖାପାଖି ସେ ପାହାଡ ଉପରେ ହିଁ ସବୁ ଦୋକାନ ଫୋକାନ ମାନେ ସେ ମାନେ ସେ ପାହାଡ ପୁରା ଗଛ ପତ୍ରରେ ପୁରା ମାଡି ଯାଇଥିବ କିନ୍ତୁ ଏଇ ରଜ ପୂର୍ବରୁ ଲୋକ ଯାଇକି ଯୋଉ ଗଛ ତ ହାଣିବେନି ଯୋଉ ଡାଳ ପତ୍ର ଗୁଡା ସବୁ ଲଟା ମଟା ହେଇକି ମାଡିକି ଥିବ ତାକୁ ଯାଇକି ସଫା କରନ୍ତି ରଜ ଥିବ ଦି ତିନି ଦିନ ତାକୁ ଯାଇକି ସବୁ ସଫା କରନ୍ତି। ସଫା କଲା ପରେ ରଜ ଟିକେ ଯେମିତି ଦୋକାନ ହଙ୍କା ସେ ପାହାଡ ଉପରେ ଦେବେ ଆଉ ତାପରେ ପା ଯୋଉ ଗୁମ୍ଫା ଟା ଖୋଲେ ଆମର ସେଇ ରଜ ଦିନ ହିଁ ଖୋଲେ ଆଉ ରଜ ତିନି ଦିନରୁ ଚାରି ଦିନ ଭିତରେ
ଏଇ ଯୋଉ ଇଏଟା ହଉଛି ସେପଟେ ଆପଣ ଆମର କୁସୁମ କୋଳି ମିଳେ ନା ନାହିଁ? ପାହାଡ ଏରିଆରେ ତ କୁସୁମ କୋଳି ମିଳେ। ଏଇକଥା ମୁଁ ଜାଣିଛି।
ଜାଣିଛି ପାହାଡ ଏରିଆରେ କୋଳି ମିଳେ କିନ୍ତୁ ଆପଣ ଯୋଉ ନାଁ ଟା କହିଲେ ସେଇଟା ମୁଁ କେବେ ଖାଇନି କି ଜାଣିନି।
ଦେଖିନାହାନ୍ତି ଏବେ ସବୁ ଭିଡିଓରେ ଆସୁଛି। ଯେ ଯୋ ଗୋଟେ ନୀଳ ନୀଳ କଲର ର ମାନେ ହଳଦିଆ କଲର ସବୁ ଯେଉଁ ଆସୁଛି କୋଳିଟା ସେଟା ଖାଉଛନ୍ତି ଭିଡି ଭିଡିଓରେ ଆସୁ ମୁଁ ମାନେ ସେଇଗୁଡା ଆମ ରେ ନାହିଁ।
ନା ମୁଁ ଖାଇଛି ମାନେ ଅଜାହର ଗାଁ ରୁ ସେଇ ପାଖାପାଖି ମାନେ ପାହାଡ଼ ଉପରୁ ଖାଇନି ଏମିତି ଯୋଉ ଥାଏ ଆମର ସେ ଆମ ଅଜାଘର ଗାଁ ପଟେ ବି ନଦୀ ବି ଅଛି ତ ନଦୀ ସାଇଟରେ ମାନେ ନଦୀ ଅଛି ତ ଆମ୍ବ ତୋ ଟା ହାଙ୍କା ଥାଏ କି ନଦୀ ଯୋଉ ସାଇଟରେ ଉପର ଉପରୁକୁ ଏମିତି ଯୋଉ ବାଲି ଫାଲି ଥାଏ ସେଇ ବାଲିରେ କିନା ହୁଏ କଣ୍ଟେଇ କୋଳି ଆଉ ଜାମୁ କୋଳି ଆଉ ଏମିତି
ରେ ହୁଏ ସେଇଟା ତ ଆମେ ବି ଖାଇଛୁ କିନ୍ତୁ କୁସୁମ କୋଳଟା
ଆପଣ କ୍ଷୀର କୋଳି ଖାଇଛନ୍ତି
କ୍ଷୀର କୋଳି ହଳଦିଆ କଲର ଯୋଉଟା କିନ୍ତୁ ମତେ ପସନ୍ଦ ନାହିଁ
କୋଳି ନା କଣ ଗୋଟେ ନାଇ ନାଇଁ କଣ୍ଟେଇ କୋଳି ଯେମିତି ହଁ ସେଇଟା ସେମିତି ହିରୋ କୋଳି କି କ୍ଷୀରି କଳି ମୁଁ ଟିକେ ସେଇ ମାନେ ସେଇଭଳିଆ ମାନେ କଣ୍ କଣ୍ଟେଇକୋଳି ଯେମିତି ସେଇ କୋଳିଟା ସେମିତି ଆମେ ସେଇଠୁ ସବୁ କୋଳି ଫୋଳି ଖାଉ ପାହାଡ ଉପରେ ତ ସେମିତି କିଛି କୋଳି ଫୋଳି କାଇ ମିଳେନି।
ଜଙ୍ଗଲ ଏରିଆରେ ଟିକେ ମିଳେ ନା।
ଯେ ଆମ ଆମେ ତ ସେତେ ମାନେ ଯିବା ଆସିଆ ନା ଆମେ ଏଇ ରଜ ଭଜ କୋଉ ବର୍ଷ ଗଲେ ଆଉ କୋଉ ବର୍ଷ ମାନେ ଯାଇ ହଉନି କିନ୍ତୁ ପ୍ରାୟ ବର୍ଷ ଚେଷ୍ଟା କରୁ ଏଇ ରଜକୁ ଯିବା ପାଇଁ ଜଙ୍ଗଲ ତ ସବୁବେଳେ ଜଙ୍ଗଲ ନୁହଁ ସେଇଟା ଗୋଟେ ଗୋଟିକି ପାହାଡ ଅଛି ସେ ପାହାଡ ଉପରକୁ କିଏ ଯାଇକି ସେଠୁ ଆଣିବ। ଆଉ ତ ତଳୁ ତଳୁ ସବୁ ତ ଗଛ ପତ୍ର ହାଣି ଦେଇଛନ୍ତି।
ହଁ।
ହାଣି ଦେଇଛନ୍ତି ପ୍ରାୟ ତଳୁ କିନ୍ତୁ ଉପର ଆଡେ ଯୋଉ ଗଛ ଅଛି ସେଗୁଡାକ
ଗଛ ସେଇ ଏରିଆରେ ଯା ଯେତିକି ଗଛ ଦେଖ ବେ ନହେଲେ ଏପଟେ ସବୁ ଗଛ ହାଣୁଛନ୍ତି ତ ଖରା ସେଇଥିପାଇଁ ବେଶୀ।
ହଁ। ଆ ସବୁ ତ ଗଛ ତଳ ଆଡୁଆ ଯେତିକ ଲୋକ ରହୁଛନ୍ତି କାଳେ ଜନ୍ତୁ ଜୁନ୍ତା କଣ ହେବେ ବୋଲି ସବୁ ତଳ ଆଡୁ ଗଛ ହାଣି ଦେଇଛନ୍ତି ପାହାଡର ମାନେ ଚାରିପଟୁ ଗଛ ନାହିଁ ପାହାଡ ଟା ମାନେ ଗୋଟେ ବଡ ପାହାଡଟେ କିନ୍ତୁ ମାନେ ଙ୍କ କହିଲେ ଅ ପାହାଡଟା ମଝିରେ ଗାଁ ଟା ଚାରିପଟ ଅଛି।
ହଁ କିନ୍ତୁ ସ ପାହାଡ କଣ ଶୁଣନ୍ତୁ ମାନେ ପାହାଡ଼ଟା ଯଦି ନ କାଟିବେ ଲୋକ ବି ତାଙ୍କର ଯଉ ବାଗ ଭାଗ ଯଉଁ ଆସୁଛନ୍ତି। ପାହାଡ ଏରିଆ ରେ ସେଏ ତ ଯାଇ ହିଁ ପାରିବେ। ନି ମାନେ ଗୋଟେ ଗୋଟେ ଏରିଆ ରେ ଦେଖିଥିବେ ଗୋଟେ ଏରିଆ ରେ ଦେଖି
ମାନେ ମାନେ ଦେଖନ୍ତୁ ମାନେ ଆମର ଗୋଟେ ମଝିରେ ଗୋଟେ ମାନେ ଦେଉଳ ଭଳିଆ ପାହାଡଟା ଅଛି କିନ୍ତୁ ମ୍ ଗୋଟେ ଗୋ ଦି ପଟ ସାଇଟ୍ ରେ ପୁରା ଗାଁ ଅ ଛି ଆଉ ଗୋଟେ ପଟ ସାଇଡ୍ ରେ ପୁରା ମଝିରୁ କଟା ହେଇକି ରାସ୍ତା ହେଇଯାଇଚି। ଆଉ ଗୋଟେ ପଟ ସାଇଟ୍ ରେ ଆଉ ଗୋଟେ ଗାଁ ଅ ଛି ମାନେ ମଝିରେ କେବଳ ଗୋଟେ ପାହାଡଟେ କେବଳ ଠାକୁରାଣୀ ଅଛନ୍ତି ବୋଲି ସେ ପାହାଡ ଟାକୁ ରଖା ହେଇଚି।
ଲୋକ ଯାଉଛନ୍ତି ସେଥିପାଇଁ ଲୋକ ଯାଉଛନ୍ତି ନା।
ବାଟ ହେଇଯାଇଛି, ବାଟ ଗାଁ ତା ଚାରିପଟଆକ ମାନେ ଗୋଟେ ପଟ ପୁରା ପାହାଡ ଲମ୍ବିକି ଥିଲା ଅଲଗା ମାନେ ପାହାଡକୁ ଲାଗି ଲାଗି, ତ ଯୋଉ ମଝିରେ ଖୋଲିଲେ ରାସ୍ତାଟା ଆମର ପାହାଡ କଟା ହେଇଗଲା, ଭାଗ ଭାଗ ହେଇଗଲା କିନ୍ତୁ ଇଏ ପାହାଡଟା ପୁରା ମାନେଏ-ଏ-ଏ ବିରାଟ ବଡ ପାହାଡଟା କିନ୍ତୁ ଛୋଟ ହେଇକି ରହିଗଲା ଆଉ ସବୁ ପାହାଡ ସେ ଲଗାତାର ଲାଗିକି ସିଆଡେ ରହିଗଲା। ତ ଏଇ ଯୋଉ ମଝିରେ ଏଇଟା ଗାଁ ରହିଗଲା ମାନେ ଚାରିପଟଆକ ଏଇ ମଝିରେ ରହିଗଲା ପାହାଡଟା ଏଇ ଯୋଉ ପାହାଡଟା ତା ଚାରିପଟଆକ ଗାଁ ନା। ତ ସେଥିପାଇଁ ପାହାଡରୁୁ କାଟି ଦେଇଛନ୍ତି, ଆଉ ଗଛ ପତ୍ର ତଳ ଆଡୁ କାଟି ଦେଇଛନ୍ତି କିନ୍ତୁ ଉପର ଆଡେ ସବୁ କିିଛି ଅଛି ତ ଠାକୁର ବି ପୂଜା ପାଉଛନ୍ତି ଆଉ ଏମିତି ଯାଇଥିଲୁ ରଜକୁ ସେ ମାନେ ବାଟ ଖୋଲିଥିଲା ଠାକୁରଙ୍କର ତ ଯାଇକି ଦର୍ଶନ। ତା ଉପରେ ବି ଆହୁରି ମାନେ ଠାକୁର ଅଛନ୍ତି ଫୁଟିଛନ୍ତି ଯୋଉଠି ଫୁଟିଛନ୍ତି ତାପରେ ପୁରା ଉପରେ ଯାଇକି ଗୁମ୍ଫାରେ ଗୁମ୍ଫାରେ ଗୁମ୍ଫାରେ ପୁରା ଯାଇକି ଉପରେ ଯାଇକି ପହଞ୍ଚିବ।
ମାନେ ଯାଆନ୍ତି କେମିତି ଚାଲିକି ଯାଆନ୍ତି ସମସ୍ତେ ନା କିଛି ଗାଡି?
ନାଇଁ ନାଇଁ ଗାଡି ସେ ବାଟକୁ ଯିବନି, ମାନେ ବିଶ୍ଵାସ କରିବେନି ଆପଣ ଚଢି ବି ପାରିବେନି, କୌଣସି ଗଛପଛର ସାହାରା ନ ଧଇଲେ ଡର ଲାଗିବ ତଳୁକୁ ଅନେଇଦେଲା ବେଳକୁ ଖସି ପଡିବେ କି ଏମିତି ଲାଗିବ ଗୁମ୍ପ୍ ମ୍ଫା ଭିତରେ କୋଉଠି ଅନ୍ଧାର ଥିବ। କୋଉଠି ଲାଇଟ। ଥିବ ମାନେ କୋଉଠି ପାହାଡ ଉପର ନଥିବ ଯଦି ଗୁମ୍ଫାଟା ଆଲୁହ ଦେଖା ଯାଉଥିବ ଆଉ ନହେଲେ ପୁରା କିଛି ଆ କିଛି ବି ଦେଖାଯାଉ ନ ସେଇ ଗୁମ୍ଫା ଭିତରେ ପଶିକି ଗଲେ, ନା-ନା ରା ରାତିରେ ଯାଇହବନି, ଯାହା ଯିବେ ଦିନରେ ଯିବେ ଦିନ୍ ପାଞ୍ଚଟାରୁ ତାପରେ ସେଇଠୁ କିନା ଠାକୁରଙ୍କର ଗେଟ୍ ଯୋଉ ପଡିଯାଏ ଆଉ କେହି ଯାଆନ୍ତିନି। ହଉ ମ୍ୟାଡାମ୍ ଆପଣଙ୍କ ସହିତ କ କ ମୁଁ କହିଲି ଆପଣଙ୍କ ସହିତ କଥା ହେଇ କି ବହୁତ ଭଲ ଲାଗିଲା ଏବେ ମୋ ଆଡୁ କଲ୍ ଟିକି ରଖୁଛି।
ଆଜ୍ଞା ଠିକ୍ ଅଛି।